ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଆଜ୍ଞା ନମସ୍କାର।
ହ୍ୟାଲୋ ଆଜ୍ଞା ନମସ୍କାର।
ଆପଣ କେମିତି ଅଛନ୍ତି?
ଅ ବହୁତ ଭଲ ଅଛି ଆପଣ?
ହଁ ମୁଁ ବି ବହୁତ ଭଲ ଅଛି।
ଦେହ କେମିତି ଅଛି?
ହଁ ମୋର ତ ଦେହ ବହୁତ ଭଲ ଅଛି। ଆଉ ଆପଣଙ୍କ ଛଆଡେ ବର୍ଷା ହଉଛି?
କଣ କହିଲେ?
ଆପଣ ସେଆଡ ବର୍ଷା ହଉୁଛି?
ହଁ ବର୍ଷା ତ ଲାଗି ରହିଛି ଏଠି
ଆଜ୍ଞା ଆଜ୍ଞା।
ଆପଣଙ୍କ ଅଞ୍ଚଳରେ କେମିତି କଣ ପାଣିପାଗ ଅଛି?
ହଁ ଏବେ ତ ସକାଳେ ବର୍ଷା ହଉଥିଲା ଏବେ ଟିକେ ଜଷ୍ଟ ଛାଡିଛି ପନ୍ଦର ମିନିଟ୍ ହବ ନହେଲେ ସକାଳଟାରୁ ବର୍ଷା ଲାଗି ରହିଥିଲା।
ଆଚ୍ ଆଚ୍ଛା
ଓ ହୋ। ହଁ ଆଗକୁ ମାନେ ଆସୁଚି ରଥଯାତ୍ରା ଆପଣ ମାନେ ଏଥିରେ କଣ କହିବାକୁ ଚାହିଁବେ? ହାଲୋ।
ଆଜ୍ଞା।
ହିଁ ପା ମୁଁ କହିଲି ଆଗକୁ ରଥଯାତ୍ରା ଆସୁଛି। ମାନେ ମୁଁ କହିଲି ଆଗକୁ ରଥଯାତ୍ରା ଆସୁଛି ମାନେ ଓଡିଶାର ଏତେ ବଡ ପର୍ବ ଆପଣ ମାନେ ଏଥିରେ କଣ କହିବା କଣ ଚାହଁବେ
ହଁ, ବହୁତ ଖୁସିର କଥା ପ୍ରକୃତରେ ବର୍ଷକୁ ଥରେ ରଥଯାତ୍ରା ଆସୁଛି ଏବେ ତ ଅ ପ୍ରଭୁ ଅଣସାର ଘରେ ଅଛନ୍ତି ପନ୍ଦର ଦିନ ପାଇଁ ଆଉ କିଛି ଟା ଦିନ ରହିଲା ରଥଯାତ୍ରା ହବା ପାଇଁ ପ୍ରତ୍ୟେକ ଗାଁ ରେ ଏଇଟା ଦେଖ ଦେଖିବାକୁ ମିଳେ ମାନେ କେବଳ ରଥଯାତ୍ରା ପୁରୀରେ ହୁଏନି ପ୍ରତ୍ୟେକ ଗାଁ ଗହଳିରେ ପିଲାମାନେ ଛୋଟ ପିଲା ଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ଦିରରେ ଏଇଟା ହୁଏ ତ ଏଇଟା ବହୁତ ଖୁସିର ମାନେ ସାରା ବିଶ୍ଵ ପାଳନ କରେ କହିବାକୁ ଗଲେ ଏଇଟା
ଆଜ୍ଞା
ଏ ଆଉ ଆପଣଙ୍କ ସେପଟେ କେମିତି କଣ ପାଳନ କରାଯାଏ।
ଆଜ୍ଞା ଆମର ବି ଏପଟେ ମାନେ ଗୋଟେ ଗୋଟେ ଜାଗାରେ ଯୋଉ ଆପଣ ଦେଖିଥିବେ ଏରିଆରେ ମାନେ ଜଗନ୍ନାଥ ମନ୍ଦିର ଏମିତି ମାନେ ଛୋଟ ଆକାର ଥାଏ ସେଠି ବି ପାଳନ କରାଯାଏ। ମାନେ ଗାଁ ଆାନେ ଯୋଉ ଗାଁ କୁ ଗାଁ ଲାଗିକି ଅଛି ଏପଟ ଗାଁର ସେପଟ ଗାଁ କୁ ର ଟା ସେପଟ ଏମିତି ମାନେ ପିଲମାନେେ ମିଶିକି ମାନେ ରଥ କରିଥାନ୍ତି ମେ ଛୋଟ ହେଉ କି ବଡ ହଉ। ସେଦିନ ବହୁତ ମାନେ ଖୁସିର ଦିନ ଥାଏ ନନ୍ଦର ମାନେ ସବୁ ଲୋକ ଲୋକ ଆସି ମାନେ କହିବାକୁ ଗଲେ ଧର୍ମ ନିର୍ବିଶେଷରେ ବହୁତ ଅଲଗା ଧର୍ମର ବି ଲୋକ ଆସି ପାଳ ମିଶିକି ବାହନ କରିଥାନ୍ତି।
ସମସ୍ତେ ଦେଖିବାକୁ ବି ଇଚଛା କରନ୍ତି କାରଣ ଯେମିତି କୁହନ୍ତି କି ପୁରୀ ଶ୍ରୀମନ୍ଦିରରେ କେବଳ ହିନ୍ଦୁ ମାନଙ୍କୁ ହିଁ ଆ ଦେଖିବା ପାଇଁ ସୁଯୋଗ ମିଳେ ଭଗବାନ ସ୍ଵୟଂ ନିଜେ କୁହନ୍ତି କି ମୁଁ ଆଉ ଅଲଗା ସଂସ୍କୃତିର ଲୋକମାନଙ୍କ ଦେଖିବା ପାଇଁ ମୁଁ ନିଜେ ହିଁ ବାହାରକୁ ଆସିଲି ତ ବର୍ଷକୁ ଗୋଟେ ଦିନ ସମସ୍ତେ ଅନେଇଥାନ୍ତି ସ୍ନାନ ପୂର୍ଣ୍ଣିମାରେ ମହା ସ୍ନାନ ଦେଖିବା ପାଇଁ ଯେମିତି ଆମ ଏବେ ଗଲା ତ ଆ ପୁରୀରେ ବି ବହୁତ୍ ଭିଡ ଜମିଥାଏ। ଆଉ ଗାଁ ଗହଳିରେ ଯୋଉ ମନ୍ଦିର ଥାଏ ସେଠି ବି ବହୁତ ଭିଡ ଜମିଥାଏ ତରେ ଉତ୍ସବମୟ ହେଇଯାଏ ପ୍ରତ୍ୟେକ ଅ ସେଇଦିନ ଟେ
ଆଜ୍ଞା ଆ୍ଞା ହଁ ଏମିତି ବି ମାନେ ତାଙ୍କର ସେଦିନ ବି ବହୁତ ଭିଡ ହେଇଥାଏ ପୁରୀରେ ଆପଣ ଦେଖିବେ ବହୁତ ମାନେ ଲକ୍ଷ ଲକ୍ଷ ଆକାରରେ ଲୋକ ଯାଇଥାନ୍ତି ସେଠିକି
ବହୁତ୍ ଭକ୍ତ ଭକ୍ତଙ୍କର ସୁଅ ଛୁଟେ ଯେମିତି ସେଇ ଦିନ ଟି ଆଉ ଖୁସିର ଦିନଟି ଥାଏ ଆପଣ କେବେ ଦେଖିଛନ୍ତି ପୁରୀରେ
ନାଇଁ ନାଇଁ ମୁଁ ପୁରୀ ତ ଯିବାକେ ସୁଯୋଗ ମିଳିନି ମୁଁ ବ ଟିଭିରେ ଦେଖିଛି
ମତେ ବି ସେମିତି କେବେବ ସୁଯୋଗ ମିଳିନି ଯିବାର କିନ୍ତୁ ସୁଯୋଗ ମିଳିଲେ ନିହାତି ଯିବି ଆଉ। ତ ଦୌଡ଼ି ଆଣିକି ଆସିଲି।
ଆଜ୍ଞା ଆଜ୍ଞା। ଆପଣ ମାନେ ମାନେ କେମିତି କହିଲେ ସେଦିନ ମାନେ କେମିତି କଣ ହୁଏ ସବୁ ଲସ୍ ଯାତ୍ରା ପାଇଁ ମାନେ ଟିକେ ବୁଝେଇଲେ।
ହଁ, ରଥଯାତ୍ରା କହିବାକୁ ଗଲେ ଗୋଟେ ଉ ମାନେ ବହୁତ ବଡ ପର୍ବ ଏମତି ବିଶ୍ଵର ଭଗବାନ ଗୋଟଏ ଦିନ ପାଇଁ ଆସନ୍ତି ଆଉ ସ୍ନାନ କରନ୍ତି ଗୋଟିଏ ଦିନ ପୁଣି ସ୍ନାନ ପରେ ତାଙ୍କୁ ଜର ବି ହେଇଯାଏ। ଯେମିତି ଆମ ଭଳି ଭଗବାନଙ୍କର ବି ସେବା ହୁଏ। ପନ୍ଦର ଦିନ ଜରରେ ପଡିଲା ପରେ ସିଏ ଆସନ୍ତି ଯାଆ ନ୍ତି ମାମୁଁ ଘର ବୁଲିବା ପାଇଁ ଯେମିତି ଆମେ ମାନେ ଖରା ଦିନ ଛୁଟି ରେ ମାମୁଁ ଘର ବୁଲିଆ ପାଇଁ ଯାଉ ତ ଭଗବାନ ସେମତି ବଳଭଦ୍ର ତାଙ୍କ ବଡ଼ ଭାଇ ବଳଭଦ୍ର ଆଉ ସୁଭଦ୍ରା ଦେବୀଙ୍କୁ ମାନେ ତାଙ୍କ ଭଉଣୀଙ୍କୁ ନେଇକି ସେ ଯାଆନ୍ତି ମାମୁଁ ଘର। ସେ ଗୋଟେ ଦିନ ପାଇଁ ତ ରଥ ରଥ ତିଆରି ହୁଏ। ଆମ ମାନେ ସେଇଠୁ ଭକ୍ତମାନେ ତାଙ୍କୁ ଟାଣି ଟାଣି ନେଇକି ଯାଆନ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିର। ତାଙ୍କ ମାଉସୀ ମାଙ୍କ ଘରକୁ ନଅ ଦିନ ସେଠି ଛୁଟି କଟ୍ ହେଇକି ପୁଣି ଆସନ୍ତି ଯାହାକୁ ଆମେ ଆମ୍ ସି ଗୁଣ୍ଡିଚା କହୁ କାରଣ ଗୁଣ୍ଡିଚା ମନ୍ଦିରରୁ ଭ ଶ୍ରୀମନ୍ଦିର କୁ ଫେରୁଛନ୍ତି ତ ଏଇଭଳି କିଛି ରୀତି ଥାଏ ଆଉ ଯେମିତି ମହାଲକ୍ଷ୍ମୀ ବି ଅନେଇ ଥାନ୍ତି ରୋ ସ କରିଥାନ୍ତି ଏ ରାଗିକି ଆଉ ଭଗବାନ ତାଙ୍କୁ ମନେଇଥାନ୍ତି। ଆମ୍ ରସଗୋଲା ନେଇକି।
ଆଜ୍ଞା ହଁ ଯେମ୍ତି ରଥ ଥାଏ ନନ୍ଦିଘୋଷ, ତାଲ ତାଳଧୋଜ, ଆନ୍ ଦର୍ପଦଳନ ଏ ଆଜ୍ଞା ଆଜ୍ଞା କିନ୍ତୁ ଥାଏ। ଆଉ ମାନେ ଯୋଉ ଅନ୍ତିମ ଯାତ୍ରା ଯୋଉଟା ବାହୁଡ଼ା ଯାତ୍ରା ପରେ ମାନେ ଯେମତି ମାନେ ସେ ପୁଣି ଫେରନ୍ତି ସେଇଟା ମାନେ କଣ ଆପଣ କହିବେ ଯୋଉ ବାହୁଡା ଯାତ୍ରା ଯୋଉ କୁହନ୍ତି?
ହଁ ବାହୁଡା ଯେମିତି ସେ ଗୁଣ୍ଡିଚା କୁହନ୍ତି ମାନେ ମାଉସୀ ମା ଘରୁ ନଅ ଦିନ ରୁହନ୍ତି। ନଅ ଦିନ ଛୁଟି କଟେଇକି ଯେମିତି ମଜା ମସ୍ତି କରି ମାଉସୀ ମା ପୋଡ ପିଠା ଦେଇଥାଏ। ଖାଇବା ପାଇଁ ଭଗବାନ ସେଠି ଜର ପରେ ସେଠି ଆନନ୍ଦ ଅନୁଭବ କରିକି ଫୁଣି ନଅ ଦିନ ପରେ ଫୁଣି ବାହୁଡନ୍ତି ପୁଣି ଭକ୍ତମାନେ ତାଙ୍କୁ ସେଠ ଠୁ ଆଣିକି ଶ୍ରୀମନ୍ଦିର ପାଖକୁ ଆସନ୍ତି।
ରଥଯାତ୍ରା ଆଉ ବାହୁଡା ଯାତ୍ରା। ତାପରେ ପୁଣି ଭଗବାନ ଆମେ ଆହୁରି ଗୋଟେ ବର୍ଷ ଅପେକ୍ଷା କରିବା ଏହି ଦିନକୁ।
ଆଜ୍ଞା ଆଜ୍ଞା। କଣ କହିବାକୁ ଗଲେ ମାନେ କଳି କଳି ଯୁଗର ବଡ ଠାକୁର ଆଉ ବଡ ମନ୍ଦିରରେ ଏଇ ମାନେ ଗୋଟେ ବିଶ୍ଵ ଯାତ୍ରା ବିଶ୍ଵର ବଡ ଯାତ୍ରା ହୋଇଥାଏ।
ଆଜ୍ଞା କଳି ଯୁଗର ଭଗବାନ ଜଗନ୍ନାଥ ହଁ କଳ୍କୀ ଅବତାର। ତ ଆମର ବଡ ଠାକୁର କହିବାକୁ ଗଲେ ଆମେ ଓଡିଶା ମାଟିରେ ଆମେ ଏଇ ଭାରତ ମା ଟି ରେ ଜନ୍ମ ନେଇକି ପ୍ରକୃତରେ ବହୁତ ଖୁସି କାରଣ ଆମ ଜଗନ୍ନାଥ ମାଟି ଏଇଟା।
ଆଉ ମାନେ ଆପଣ ଆପଣଙ୍କର ମାନେ ପ୍ର ପର୍ବପର୍ବାଣ ଓସ ଭିତରେ କୋଉଠି ଆସିବ।
କଁ କହିଲେ?
ଆପଣଙ୍କର ମାନେ ପ୍ରିୟ ପର୍ବପର୍ବାଣୀ ଓଡିଶାର ଯେମିତି କଣ ଆସିବ?
ମୋତେ ଜନ୍ମାଷ୍ଟମୀ ବହୁତ ଭଲ ଲାଗେ ଆଉ ରଥଯାତ୍ରା ବି ବହୁତ ଭଲ ଲାଗେ। ହୁଁ।
ଜନ୍ମାଷ୍ଟମୀ ତ ତା ପରେ ପରେ ଆସିବ।
ଆଜ୍ଞା ଆପରେ ତ ଆଉ ମାସେକି ଦି ମାସ ପରେ ଜନ୍ମାଷ୍ଟମୀ ଏ ଏଇ କି ଭଳି ଥାଇକି ଭଗବାନଙ୍କର। ଜନ୍ମ ଉତ୍ସବ ପାଳନ କରାଯାଏ।
ଆଜ୍ଞା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଆଜ୍ଞା।
ଆଜ୍ଞା।
ଆଜ୍ଞା ଆଜ୍ଞା। ଆଉ ମାନେ ଯୋଉ ହୋଲିରେ ଯୋଉ ମ ଶ୍ରୀକୃଷ୍ଣ ଆଉ ରାଧାକୃଷ୍ଣ ରାଧା ମାନେ ଏ ଆସିଲେ ଆପଣ ମାନେ ସେଥିରେ କଣ କହିବେ ମାନେ ସେଇଟା କାହିଁକି ହେଇଥାଏ? ତ ଯଉ ତ ନ ଯଉଦିନ।
ହଁ ମାନେ ଉମ ସାସ୍କୃତି ପରମ୍ପରା ତ ବହୁତ କିଛି କହେ କି ହୋଲି ଆମେ ଏଇଥିପାଇଁ ପାଳନ କରୁ। ଶାସ୍ତ୍ର ବି କହେ କିଛି ପାଇଁ କି ଯେମିତି ଅ ରାବଣ ଯେ ଭଗବାନ ରାମ ତାଙ୍କୁ ମାରିଥିଲେ। ତ ରାବଣ ଥିଲା ଜଣେ ଭକ୍ତ କାହାଙ୍କର ଶିବଙ୍କର ଅନନ୍ୟ ଭକ୍ତ ଥିଲେ ରାବଣ ତ ସିଏ ଯେତେ ବେଳେ ମୃତ୍ୟୁ ମୃତ୍ୟୁବରଣ କଲେ ତାଙ୍କର ଭକ୍ତିର କିଛିଟା ଅଂଶ ଭଗବାନ୍ ତାଙ୍କୁ ଏଇ ବରଦାନ ଦେଇଥିଲେ କି ଯେତିକି ରକ୍ତ ତୋ ଦେହରୁ ଯାଇଚି ସେଇ ରକ ତରେ ଦିନେ ଆମେ ଖେଳିବୁ ହୋଲି ଆଉ ସାରା ବିଶ୍ୱ ଖେଳିବ ହୋଲି। ତ ସେଥିପାଇଁ ଲୋକମାନେ ହୋଲି ଖେଳନ୍ତି। ଆହୁରି କିଛି କି ଛି ଲୋକ କୁହନ୍ତି ହୋଲିକା ଯିଏ ଏମ୍ ପ୍ରହ୍ଲାଦଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲା ନିଆଁରେ ଅଗ୍ନିରେ ବସ୍ ସିକି ଆଁ ସେଇ ହୋଲିକାର ମୃତ୍ୟୁ ହେଇଥିଲା ସେଇଦିନ ସେଥିପାଇଁ ତା ନାଁ ହୋଲି। ଏମିତି ବହୁତ୍ କିଛି ଥାଏ।
ମୁଁ ଚି ଦୋଳ ପୂର୍ଣ୍ଣିମା ଦିନ ମନେ ସେ ଯୋଉ ମନେ ରାଧାକୀଷ୍ଣଙ୍କ ନେଇକି ଆସନ୍ତି ସେଇଠାରେ ମନେ କଣ ମନେ କାହିଁକି ସେଇଟାଉ ସେ ଯୋଉ ପରମମ୍ପରା ଟା କଣ ଟି କହିବେ ଯୋଉ ହୋଲି ପୂର୍ବ ଦିନ ଯୋଉଟା?
ହଁ ହଁ ଆମ୍ ପ୍ରଥମେ ଭଗବାନ ହୋଲି ଖେଳନ୍ତି ତାପରେ ଆମେ ଲୋକମାନେ ଖେଳନ୍ତି। କାରଣ ଭଗବାନଙ୍କୁ ଲଗେଇ ଯାଇଥିବା ହୋଲିକି ହିଁ ଆମେ ଖେଳିବା ଦରକାର। କିନ୍ତୁ ଏବେ କା ପ୍ରକୃତରେ ହର୍ବାଲ ହୋଲି ସବୁ ଖେଳୁଚନ୍ତି ସେଇ ସବୁ ନୁହେଁ। ଯିମିତି ରଙ୍ଗ ଅଭିର। ଲଗେଇକି ଆମେ ସେ ଉତ୍ସବ ପାଳନ କରୁ ଆମ୍ ରାଧାକ୍ରୀଷ୍ଣ ନଙ୍କୁ ହୋଲି ଲଗେଇଥିଲେ ରାଧା କ୍ରୀଷ୍ଣଙ୍କ ପାଦରେ ବି ଲଗେଇଥିଲେ। ଆମେ ଯେତେ ଆମ ଠାରୁ ବଡ଼ ତାଙ୍କ ପାଦରେ ଲଗେଇକି ଆମେ ହୋଲି ପାଳିବା ଦରକାର।
ଆଜ୍ଞା ଆଜ୍ଞା।
ଯେମିତି ଆମ ସଂସ୍କୃତି ପରମ୍ପରା କହେ ସେମିତି ଯେମିତି ଆମେ ଉତ୍ସବ କୁ ମନେଇବା ପାଇଁ। ନୁହେଁ କି ଆମ୍ ତାକୁ ବିଧ୍ଵଂସ କରିବା ପାଇଁ କି ସଂସ୍କୃତି କୁ। ହର ବାଲ୍ ହୋଲି ଖେଳିକି କି ଖରାପ ଖରାପ
ହଁ ଏ ସବୁ ମାନେ ହଁ ଏ ଏଇ ମନେ ପର୍ବପର୍ବାଣୀ ସବୁକୁ ଆମେକୁ ମନେ ଏକାଠି ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ ମନେ ଯେବେକି ଆପଣ ଦେଖୁଥିବେ କଳି ଝଗଡା ହେଲେ ବି ବଟ ପର୍ବପର୍ବାଣୀରେ ଆସେ ସମସ୍ତେ ସାଙ୍ଗ ହେଇ ମାନେ ପର୍ବ ପର୍ବପର୍ବାଣୀକୁ ପାଳନ କରୁଥାନ୍ତି।
ଆଜ୍ଞା।
କେମିତି ବନେନ୍ ଦୂର ଦୂର ସାଙ୍ଗ କହଣ ମାନେ ଅଚିହ୍ନିଥିବା ଲୋକ ମାନଙ୍କୁ ବି ଚିହ୍ନିତ କରେଇ ଦିଏ ଆମ ସାଙ୍ଗେରେ ଜଣାଶୁଣା କରେଇ ଦିଏ।
ଆଜ୍ଞା ବହୁତ୍ ବିଭିନ୍ନ ସଂସ୍କୃତିର ଲୋକଙ୍କୁ ଏକାଠି କରିଦିଏ ଏଠି।
ହଁ ହଁ। ଚାଷ ବେଳେ ବେଳେ କିଛି କ୍ଷତିଗ୍ରସ୍ତ ବି ହୁଏ ଏମିତି ନୁଁଅ ଦୀପାବଳି ରେ ମାନେ ବହୁତ କିଛି ଆଉ କଣ ନିଉଯ୍ ଶୁଣିଥିବେ ବହୁତ ଗୁଡ଼େ ପିଲାମାନେ ବାଣ ପାଇଁ କ୍ଷତିଗ୍ରସ୍ତ ହେଇଛନ୍ତି।
ଆଜ୍ଞା ଆମେ ଅ ଧିକରୁ ଅଧିକ ଯଦି ଅଧିକ ଉତ୍ତେଜିତ ହେଇକି ଏସବୁ ଜିନିଷ ପାଳନ କରିବା କି କାଇଁ କିଛି ନୂଆ କରିବା ରୂପା ନାଇଁ ଲୋକ ଦେଖିବେ ଏସବୁ ନୁହେଁ ଯେତିକି ଆମକୁ ଦରକାର
ନିଜେ ଟିକେ ସଚେତନ ହବା ଦରକାର ଆଉ କିଛି ନାଁ ଏମତି ମାନେ କିଛି ଦେଖିଆ ଚକରେ ସେମିତି କିଛି ଅନିଷ୍ଟ କରିବା ଦରକାର ନାହିଁ ନିଜର ହଉ ଅନ୍ୟର କାହାର ବି ହଉ।
ଆଜ୍ଞା।
ମୁଁ ମାନେ ନାଇଁ ନାଇଁ ଧର୍ମ ବିଷୟରେ ମୁଁ କହିବାକୁ ଚାହିଁବି ମାନେ ସମସ୍ତେ ମାନେ ନିଜ ଧର୍ମ ଓ ସବୁ ଅନ୍ୟ ଧର୍ମକୁବି ସମ୍ମାନ କରିବା ଦରକାର ମ ବେଳେ ବେଳେ ଧର୍ମ ଲଟଟାରେ ମାନେ କହିବାକୁ ଗଲେ ମୁଁ ଲଢ଼େଇ ଦେଖିଚି।
ଆଉ ଗୋଟିଏ ଧର୍ମ ହୋଉଛି ଆମର ମାନବିକତା ମଣିଷ ପଣିଆଁ ଦେବି ପ୍ରତ୍ୟେକ ମଣିଷ ତାଙ୍ଗ ସମସ୍ତଙ୍କ ଘରେ ତାଙ୍କ ଧର୍ମକୁ ଯଦି ସେ ମାନୁଛନ୍ତି ତାହେଲେ ଠିକ ଅଛି କିନ୍ତୁ ଆମ୍ ଥିରେ ମଣିଷ ପଣିଆ ଥିଆ ଦରକାର୍ ଆଉ ତାଙ୍କୁ ସମ୍ମାନ ଦବା ଦରକାର୍।
ଆଜ୍ଞା ଆଜ୍ଞା। ଏମିତି ଆପଣ ବହୁତ ଗୁଡେ ନ୍ୟୁଜ୍ ଶୁଣିଥେ ହିନ୍ଦୁ ମୁସଲିମ୍ ମାନେ ଲଢେଇ ଚକର ଏଇଟା ଇତିହାସ ରୁ ବି ହେଇ ହେଇ ଆସୁଛି ଏବେ ବି ଚାଲିଛି ନୁହ୍ ଅନ୍ଧବିଶ୍ୱାସ ପରକ୍ଷା ଏମିତି ମାନେ ବଢି ଚାଲିଛି କହିବାକୁ ଗଲେ ମଣିଷ ନିଜେ ମାନେ ଟିକେ ଟିକେ ମାନେ କହିବାକୁ ଗଲେ ଉମ୍ ସବୁ କିଛି ଜାଣିବା ଦରକାର ମାନେ କେମତି କ ମାନବିକତା ଆଉ କିଛି ସ୍ୱାଭିାବିକତା ଏମତି ସବୁ। ହଉ ଆଜ୍ଞା ମୋ ସାଙ୍ଗେ କଥା ହ ବହୁତ ଭଲ ଲାଗିଲା ଏଇଠା।
ବହୁତ ଭଲ ଲାଗିଲା ହେ ପରେ କେତେବେଳେ କଥା
ଆଜ୍ଞା ଆ୍ଞା ଆଜ୍ଞ।